ହେଲୋ। ହେଲୋ। ହାଲୋ।
ହାଲୋ।
ଶୁଣି ପାରୁଛନ୍ତି ଆଜ୍ଞା।
ହଁ ଶୁଣିପାରୁଚି ଆଜ୍ଞା, ଶୁଣିପାରୁଚି।
ଭଲ ଅଛନ୍ତି?
ହାଲୋ। ଭଲ ପୁରା ଭଲ ଅଛୁ।
ଗାଁରେ ରହୁଚନ୍ତି ବୋଧହୁଏ। ଦେହ ସୁସ୍ଥ ନଥିଲା ସୁସ୍ଥ ହବା ପାଇଁ ଚାହୁଁଚ। ଓହୋ ଆପଣଙ୍କ ଗାଁରେ ଲାଇନ୍ ନାହିଁ, ଆମ ଗାଁରେ ତ ଲାଇନ୍ ବର୍ତ୍ତମାନ ଅଛି। ଆଜ୍ଞା।
ଏଇ ଖାଇବା ପିଇବା ଟିକେ ଟାଇମ୍ ରେ କରନ୍ତୁ।
ଠିକ୍ ଅଛି ଆଜ୍ଞା, ସଲାହ ଦେଉଛନ୍ତି ଭଲ କଥା ଆଁ ଆପଣ କଣ କରନ୍ତି କଣ ସବୁ ତ ସେ ଆଲାଉ ନଥାଏ, କିନ୍ତୁ ପଢାପଢି ଜାରି ରଖିଚନ୍ତି?
ଚାଲିଚି ଦୁଃ ଅସୁବିଧା ମଝିରେ-ମଝିରେ ଆସୁଚି କିନ୍ତୁ ଚାଲିଚି।
କଣ ଖାଇଛନ୍ତି?
ଖାଇଚୁ ଆଜି ବାହାରେ ଟିକେ ହୋଟେଲ୍ ରେ ଖାଇ ଦେଇଥିଲୁ, ଆଉ ଘରକୁ ଘରେ ଭାତ ଏପର୍ଯ୍ୟନ୍ତ ଖାଇନୁ ଆଉ।
ମନ ହେଇଥିବ ଆଜି କିଛି ବାହାରେ ଜିନିଷ ଖାଦ୍ୟ ଖାଇବା ପାଇଁ। ବୁଲିଆକୁ ବୋଧେ ବାହାରକୁ
ନାଇଁ ଏଇ ଟିକେ କାମ ଥିଲା ଆମର ଲେବର ଅଫିସରେ କାମ ଥିଲା, ସେଥିପାଇଁ ଯାଇଥିଲୁ ଆଉ।
ପରିବେଶ ଉପରେ କଣ ଆପଣଙ୍କର ଭାବନା ଅଛି?
ପରିବେଶ-ପରିବେଶ ଏବେ ତ ପରିବେଶ ପୁରା ଦେଖିବାକୁ ଗଲେ ଧରିତ୍ରୀ ମାତା ପୁରା ସବୁଜ ରଙ୍ଗର ଶାଢ଼ୀ ପିନ୍ଧିଚନ୍ତି। ସବୁଆଡେ ଖାଲି ଗ୍ରୀନ୍, ଆଉ ଗାଁ-ଗାଁ ଗହଳିରେ ଆମର ପରିବେଶ ସବୁଠୁ ଭଲ। ସୁସ୍ଥ ପରିବେଶ, ପବନ ଆମର ଶୁଦ୍ଧ ପବନ, ପାଣି ବି ସେମିତି। ଆପଣଙ୍କ ଆପଣ ବି ଗାଁରୁ ନା? ହାଲୋ। ଆପଣଙ୍କ କଥା କଟି ଯାଉଚି।
ହାଲୋ।
ହାଲୋ।
ହାଲୋ। ଆପଣ
ଶୁଣିପାରୁଚନ୍ତି? ହାଲୋ।